ହାଲୋ।
ଶୁଭ ସନ୍ଧ୍ୟା।
ଶୁଭାର ଯାଉଚି ନା ନାଇଁ?
ହୁଁ।
ସନ୍ତୁଆ ଗଲେ ମତେ ପୁଣି କହିବ ହେଲା ମୁଁ ବାହାରକୁ ଯିମି
ନା ଶୁଭା ଯାଉଚି।
କଣ କରଚ଼?
ସନ୍ଧ୍ୟା ଦେଇ ସାରି ହଁ।
ତମେ ସନ୍ଧ୍ୟା ଦଉଚ?
ସନ୍ଧ୍ୟା ଦେଇ ସାରି ମୋ ଝିଅକୁ ସନ୍ଧ୍ୟା ଦେଇ ସାରି ମୋ ଭାଇ ଝିଅକୁ ପାଠ
ନା ନା ତ ମ ଝିଅ। ଖାଇଥିଲ କଆଁ ଖାଇଥିଲ ଗାଅଁ
ପଖାଳ ଭାତ, ଆଳୁ ଭଜା, ଆମ୍ବ
ଆଉ
କାକୁଡ଼ି ସାଲାଡ଼
ଏକା ଖାଇଦେଲ ଡାକିଲନି ନା
କାଉ ହାତରେ ପଠେଇ ଦେବି ତମ ପାଇଁ ଆଉ
ହଁ ମୋର ଗୋଟେ ସାଙ୍ଗ ଟେ ଏମିତି କୁହେ ଯେତେବେଳେ ଖାଉଥିବ ତାକୁ ଏମିତି ଯେତେବେଳେ କହିବି। କି ଏକା ଏକା ଖାଇଦେଲୁ ଡାକିଲୁନି ମୋ ସାଙ୍ଗ ଟା ଖାଲି କହିବ। ତ ମୁଁ ତ ଲାଗି ଅର୍ଡର କରିଦେଇଛି ତୁ ବାହାରକୁ ଆସ ଯାଇକି ପହଞ୍ଚିଚି ଖାଲି। ଖାଲି ଏମିତି କହିବ। ମୁଁ କହିଲି ତୋର କେବେ ହେଲେ ସେ ପାର୍ସଲ ଟା ଆସିବନି।
ଓ ଆଉ ତମେ କଣ କରୁଚ?
ମୁଁ ଏଇ ଗାଁରେ ବୁଲୁଛି। ବୁଲୁଥିଲି ଏଇ ମୋର ଜଣେ ଦିଦିଙ୍କ ଘରେ ଆସି ବସଛି। ଆଉ କଣ କୁହ?
ଦମ ହଁ ସବୁ ଭଲ। ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୋ ବାପା, ଅଛନ୍ତି ମୋ ମାମା ଅଛନ୍ତି, ମୋ ଭାଇ। ଆଉ ମୋ ପିଇସୀ ନାନୀ ଆଉ ମୋ ବୁଢୀମା ଆଉ। ଏତିକି ତମ ଘରେ।
ହୁଁ। ଆମ ଘରେ ମୋ ମା, ମୁଁ, ମୋ ଭଉଣୀ। ଆଉ ଭାଇ ବାହାରେ ରହୁଛନ୍ତି। ବାପା ବି ବାହାରେ ରହୁଛନ୍ତି।
ଭାଇ ଆଜି ଆସିଥିଲେ ସେ ଏବେ ସେ ଏବେ ସ କି ଖାଇ ସାରିଲଣି?
ହୁଁ ହୁଁ। ଖାଇଥିଲି ଖରା ବେଳେ। ବେଳେ ଖାଇଥିଲି ଏବେ ଖାଇଥାନ୍ତି ହେଲେ କହିଲି ଖାଇଥିଲି। ଭାତ, ଡାଲି, ଛତୁ। ଆଉ ଭଜା, ସାଲଟ ଏତିକି ଆଉ। ସକାଳେ ଦହି ପଖାଳ ଖାଇଥିଲି। ସକାଳେ ଦହି ପଖାଳ ଖାଇଥିଲି।
କାଲି ଆସିବ ଆମ ଗାଁକୁ?
କଣ ପାଇଁ?
ଆମର ଷଷ୍ ହଉଛି ଷଷ୍ଠୀ ହବ ଶୀତଳ ଷଷ୍ଠୀ। ଭୋଜି ହବ ଶିତଳ ଷଷ୍ଠୀ।
ସେଇଟା କଣ?
କଣ? ଆ ଶିବ ପାର୍ବତ
ମୁଁ କହିଲି ସେଇଟା କଣ? ଶୀତଳ ଷଷ୍ଠୀ
ସେଇଟା ବା ଶିବ ଶିବ ପାର୍ବ ହଁ।
ଓହୋ ମୁଁ ଜାଣିନଥିଲି ମତେ ଭଲ ଲାଗେ। ହଁ। କାଲି ସତରେ ଶିବ ପାର୍ବତୀଙ୍କ ବାହାଘର।
ହଁ।
ସେଟା ମାନେ କଣ କେମିତି ହୁଏ?
ହୁଁ ମନ୍ଦିର ଆମ ହଁ।
ମନ୍ଦିରରେ କଣ ପୂଜା ହୁଏ ନା କଣ?
ହଁ ମନ୍ଦିରରେ ଶିବ ପାର୍ବତୀଙ୍କ ବାହାର ହବ ଆଉ ହଉଛି ଭୋଜି ହବ। ପଶ୍ଚିମ ଓଡିଶାରେ ପଶ୍ଚିମ ଓଡିଶାରେ ସେ ଶୀତଳଷଷ୍ଠୀ ପ୍ରସିଦ୍ଧ।
ଆଚ୍ଛା ଆଚ୍ଛା ଜାଣିନି। କାଲି ଏତେ ବଡ ଦିନଟେ।
ହଁ।
ଆସିବ।
ହଁ ହଁ ତମେ ଡାକିଲ ସେତିକି ବଡ କଥା ଯିବା ଆସିବାରେ କଣ ଅଛି।
ଆମ ଘରକୁ ବି ଆସିବ।
ହଁ ହଁ ନିଶ ମାନେ ନିଶ୍ଚିତ ଯିବୁ। ଏବେ ନୁହେଁ ଖୁଦୁରୁକୁଣୀ କି ଡାକି ହ ହଁ ହଁ। ହଁ ସେବେ ଡାକିବା।
ହଁ।
ଆଉ ଘରକୁ ଗଲା କେତେବେଳେ।
ଗୋଟେ।
ଗୋଟେ ଗଲା ଜାଣିଛ ଦିଦି ତମେ ଖାଇକି ପଳେଇ ଆସିଲ ଆମେ ସେଠି ଘଣ୍ଟେ ଘଣ୍ଟେ ପୁରା ଠିଆ ହେଇଛୁ ସେ ଗୁପଚ ବାଲା ପାଖରେ। ସେ ତାର କେତେବେଳେ ପାଣି ସରିଗଲା ପୁଣି ଆଳୁ ସରିଗଲା। ପରରରେ ମାନେ ଏତେ ଗରମ ମାନେ ପିଲାଙ୍କର ଯେ ଯେତେବେଳେ ଛୁଟି ହେଲେ ଆମେ ଯାଇକି ଆସିଲୁ। ଭାବ କେତେ ଟାଇମ ଠିଆ ହେଲୁ ମାନେ ଛତୁ ଆଣିବା ପାଇଁ କହିଲୁ କି ଛତୁ ନବୁନି ଏଇ ଯୋଉ ଗୁପଚୁପ ନାଇଁକି ପଳେଇବୁ। ଗୁଚୁ ନେଇବାକୁ ତ ଏତେ ଲେଟ୍ କରିଦେଲା ସେ ଲୋକ ଟା କଣ କହିବି ଆଉ।
ଆମେ ଆସି ଆମେ ଯେତେବେଳେ ଆସିଲୁ ଆମକୁ ଦେଖିଛ ନା ଦେଖିନା।
ନା ନା ସେତେବେଳେ ଦେଖିନି ବୋଧେ ବି ତମେ ଆସି ନଥିଲ।
ହଁ ଭ
ଆଉ କିଏ କିଏ ଥିଲେ ଯୋଉ ତମେ ଆସିଲା ପରେ।
ଆମେ ଆସିଲା ପରେ କାସ୍ମା ଦିଦି, ସନ୍ତୋଷୀ ଦିଦି ଆଉ ମ୍ୟାମ୍ ଥିଲେ ସାର୍ ଥିଲେ।
ଓହୋ କାଶ୍ମୀ ଦିଦି କଣ ଏତେ ଲେଟ୍ ଏତେ ଡେରେ ଯାଇଏ ଅଛନ୍ତି।
ସି ଏକ୍ସଲ୍ ପ୍ରାକ୍ଟିସ୍ କରୁଥିଲେ ଆଉ ଫର୍ମୁଲା ଗୁଡ଼ା।
ଓ ଆଚ୍ଛା ଆଚ୍ଛା। ଭଲ ଆଉ ସିଏ ତ ସବୁଥିରେ ମାନେ ଆଗରେ ଆଉ ସବୁ କାମରେ ସେ ଆଗରେ।
ଆଉ ଗୋଟେ ଭିଡିଓ ବନ ଭିଡିଓ ବନେଇଲୁ ଆସିଲୁ।
କି ଭିଡିଓ ମୁଁ ସେଇଟା ଜାଣିପାରିନି ସାର୍ କହିଲେ ରହିବାକୁ ମୁଁ ପଳେଇ ଆଇଲି।
ଆ ସେଇଟା ଆମର ଯେଉଁ ପେମେଣ୍ଟ ଆସିଲା
ହଁ।
ସେଥିପାଇଁ ଆମେ ଥ୍ୟାଙ୍କୟୁ କହିବା ପାଇଁ ଭିଡ଼ିଓ ଭିଡ଼ିଓ ଗୋଟେ ବନେଇଲୁ ଆଉ।
ଆରେ ଆ ଯାହା ହବ ଭଲ ହେଇଛିୁ ରଇନି। ସେଇଟା ମାନେ ଗ୍ରୁପ ରେ ପଠେଇବେ ଆଉ ନାଇଁ କି?
ହଁ।
ଆଛା ଆଉ ତମ ଘରେ ସବୁ ଭଲ ନା।
ହଁ।
ଭଲ ତ ସବୁ।
ହଁ ସମସ୍ତେ ଭଲ ଅଛନ୍ତି।
ଓ ହଁ ଆଉ।
କଣ ମତେିବ ମୋ ସାଙ୍ଗ କହୁଛି ମତେ କଲ କରିବେ କହିବୁ।
ହଉ ମତେ ଦେଇଦବ ମୁଁ ସତରେ କରିବି।
ହଁ ମୁଁ ନମ୍ବର ଦେଇଦେବି ଆଉ।
ହଁ ମୁଁ ତ ଖୋଜୁଛି ମତେ କହିବ ମୁଁ କରିବି ଏମିତି ଯଦି ଆଉ ଅଲଗା କିଛି ବି ଅଛି ମତେ ଦିଅ ମୁଁ କରିବି। ମୁଁ ଖୋଜିଚି ମୁଁ ଜମା ପାଞ୍ଚଟା କରିଛି ନା?
ଏଇ ନମ୍ବର ଟା ପଠେଇଦେ ମୁଁ ଏଇଲାଗ କଲ୍ କରିଦବ ଆଉ।
ହଁ ଟିକେ ଛାଡିକି ମୁଁ କରିବି ମୁଁ ଟିକେ ଖାଇନି ଖାଇଦେବି ତ। ଖାଇସାରିକି ଘରକୁ ଯାଇକି କରିବି ଆଉ।
ହଉ ଏଇଠି ମୁଁ ଅଛି ଆଉ।
ହଁ ହଁ। ହ୍ୟାଲୋ।
ହଁ।
ହଁ ଦିଦି କୁହ।
ଆଉ ଆଜି ସାରେ ଆସିଲେନି?
ନା କୁହନା ବେକାର ହେଇଗଲା ଯିବାଟା ମ!
ସାର୍ କହିଲେନି ଆଗୁଆ
ଏଇଟା ଭଲ କଲେନି। କେତେ ବାଟ କହିଲୁ ଗଲା ବେଳକୁ ବହୁତ ଟାଇମ ଲାଗିଯାଉଚି ଏତିକି ବାଟ ଯିବା ଲାଗି। କେତେ ଫୁଣି ଖରା ହଉଚି ସାଇକଲରେ ଯିବାକୁ ଏତେ କଷ୍ଟ କରି ଗଲେ
ଆମେ ସେଥିପାଇଁ ବା ବାଟ ସାରା ରହି ରହି ଯାଉଛୁ।
ସ ଯଦି କହିଦେଇଥାନ୍ତେ ସତେରେ ମୁଁ ଯାଇ ନ ଥାନ୍ତି।
ହ୍ୟାଲୋ।
ହଁ।
ଆଗେ ଟିକେ କଥା ହେଇଜାଅ ନହେଲେ ଯିବ ଫୁଣି। ହାଲୋ କାଲି ଆଡେ ଟିକେ କଥା ହେଇଯାଅ ନହେଲେ ପୁଣି ଏତେ କଷ୍ଟ ପାଣିରେ ପଳେଇବ।
ହଁ ମୁଁ ସେଇଟା ତାକୁ ମନା କଲି ମୁଁ କହିଲି ରହ ମୁଁ କଥା ହେଇସାରେ।
ସେଆପା ଏତେ କଷ୍ଟ ଆମର ପାଣି ରେ ପଡ଼ିଯିବ।
ଆଉ ଗରମ ହଉଛି ନା ଜୋରେ?
ଭଗବାନ ଯୋଉ ଗରମ ବସି ହଉନି। ଫ୍ୟାନ ଚଲେଇଲା ବେଳକୁ ମାନେ ଶବ୍ଦ ହଉଛି ମ ସେଥିପାଇଁ
ଆମ ଗାଁକୁ ଆସ ନଈ ନଈକୂଳ ପବନ ଖାଇବ।
ହଁ ମ ଆଉ କଣ କରମି ପବନ ଖାଇବା ଲାଗି ତମ ଗାଁକୁ ଯିବି ସହଯେ ତ ମାନେ ଯାଜପୁର ପବନରେ ନା ହେଇଯାଇଛି ପୁଣି
ଆଉ ରଜ କେମିତି କଣ କଲ?
ରଜ ସେମିତି ମୁଁ ସେମିତି ବିଶେଷ କିଛି ଭଲ ନାହିଁ ତମର?
ମୋର ସେମତି ନୂଆ ନୂଆ ଡ୍ରେସ ପିନ୍ଧିଲି ପୋଡ ପିଠା ଖାଇଲି ପାନ ଖାଇଲୁ।
ମତେ ପାନ ଦେଲନି କଣ ପାଇଁ ମୁଁ ରାଗିଚି ଜା ହିଁ?
ନବ ଆଉ।
ନା ମ ରଜ ପାନ ଏକା ଏକା ଖାଇଦେଲ ମତେ ଦେଲନି ଏଇଟା କଣ ଭଲ କଥା? ଆଣିଥାନ୍ତ ଦେଇଥାନ୍ତ ରଜପାନ କହିକି ଆମେ ସବୁ ଖାଇଥାନ୍ତୁ। ଆଁ ଏକା ଖାଇଥିଲ ଏକା ଖାଇଦେଲ? ଭଲ କଲନି ଦିଦି ମୁଁ ରାଗିଛି ତମ ଉପରେ ଯା।
ନାଲୋ ରାଗ ନା ରାଗୁଛ କାହିଁକି ଏତେ?
ତମେ ପାନ ଦେଲନି ମୁଁ କାଇଁ ରାଗିବିନି?
ନ ନବ କାଲି ନବ ଆଉ।
ହଉ ବନାରସୀ ପାନ ନେଇକି ଆସିବ ହେଲା।
ହୁଁ ବନାରସି ପାନ।
ମୁଁ ସେଇଠି ଖାଇକି ଛାପ ପକେଇଦବି ଚାରିଆଡେ।
ଭଲ କାମ ନୁହେଁ ଏଡା।
ଖାଏନି ଜାଣିଛ କି ନାଇ ମୁ ପାନ ଖାଏନି।
ଆ ରଜପ ରଜପାନ କିଏ ଖାଏ ମନା କରନ୍ତି?
ହଁ ନା ମୁଁ ଖାଏନି। ତମେ ଖାଅ?
ନା।
ମୁଁ ରଜରେ ବି ଖାଏନି ଏତେ କଷ୍ଟେ ମଷ୍ଟେ ଖାଇଦେଇ ଏ ଯିଏ ମାନେ ଅଧିକ ବାଧ୍ୟ କରେ ଗୋଟେ ଥରେ ଖାଇଥିଲି। ଆଉ ଥରେ କଣ ହେଇଥିଲା ଜାଣିଚ? ଥରେ କଢା ପାନ ଏମିତି ଖାଇଦେଇଛି ମୋ ମୁଣ୍ଡ ବୁଲ୍ଲେଇଛି ମୁ ମୋର ଶୋଇଛି ଆଉ ରଜରେ। ରଜ ଦୋଳି କେତେବେଳେ ହେଲାଣି ମୁଁ ଆଜି ପାଞ୍ଚଟା ଛଅଟାରେ ଉଠିଲି। ରଜ ସଇଲାଣି ଫୁଣି।
ମୁଁ ଥରେ ଗୁଣ୍ଡି ଖାଇ ଦେଇଥିଲି ଯାନିଛି ଛୋ ଟୁ ପିଲାଟେ ହେଇଥିଲି ଖାଇ ଦେଇଥିଲି ଜାଣି ପାରିନଥିଲି।
ସତରେ ଦିଦି। ରୁହ ମୁଁ କାଲି ଯାଇ ସମସ୍ତ ଙ୍କୁ କହୁଛି ହଁ କହିବି ମୁଁ ତ କହି ସେଠି ଗୁଣ୍ଡି ଖାଇଛନ୍ତି ମାନେ ମୁଁ କହିବି।
ଏଇଟା ମଜାକ୍ ଥିଲା।
ନା ଏଇଟା ସତ ଥିଲା।
ନା ମଜାକ୍।
ତମେ କହିଦବ ମୁଁ କଢା ପାନ ଖାଇଥିଲି। ମୁଁ କହିଦେବି ତମେ ଗୁଣ୍ଡି ଖାଇଦେଇଥିଲ।
ସେ-ଏ-ଏ ସେ ଯୋଉ ପାନ ପାନଟା ଟିକେ ପେସିଏସ୍ ଗୁଣ୍ଡି ଟା ପୁରା ଆହୁରି ଖତର ନାଁକ୍
ମତେ ତମକୁ ସବୁଦିନ ପାଇଁ ଚିଡଉଥିବେ ଗୁନ୍ଡି ଖାଇଛ ବୋଲି। ରୁହ ମୁଁ କାଲି ନିଆର ଭାଇ ଘରିଆଙ୍କ ଆଗରେ କହିଦେମି ତମେ ଗୁଣ୍ଡିି ଖାଉଥିଲ। ହଁ ସେଇୟା ତ କରିବି ଆଉ।
ନା ସେ ପୁରା ମଜାକ୍ ମଜାକ୍ କରିବେ।
ହଁ। ତମଙ୍କୁ ସବୁଦିନ ଚିଡଉଥିବେ।
ମୁୁଁ ଶୁଣିବିନି ଚିଡଉଥାଆନ୍ତୁ।
ମୁଁ ତ କହିବି ସବୁବେଳେ ଆଉ ଆସିଲା ଠାରୁ ଗଲା ପର୍ଯ୍ୟନ୍ତ ମୁଁ କହିବି। ତମେ ତ ଶୁଣିବ ତମେ ଶୁଣିବ।
ମୁଁ କହିବି ମୁଁ ଖା ଖାଇଲା ବେଳେ ତମେ ଦେଖିଛ କି।
ମୁ କହିବି ମୁ ଶୁଣିିନି ମୁଁ ଦେଖିନି ମୁଁ ଶୁଣିନି।
ମୁଁ କହିବି ମୁଁ ତ କହିନି ମୋ ପାଟିକୁ ଶୁଣିନ।
ମୁଁ କହିମି ବା ମୁଁ ମିଛ କଉନି ମୁଁ ସତ କହୁଛି ଦିଦି କହିଥିଲେ। ରୁହ ରୁହ କାଲି ଚାଲ। କାଲି ଚାଲ ମୁଁ ତମକୁ ରୁଅ କେମିତି କରେଇବି ଦେଖିବ। ମନେ ନଥିଲେ ଭଲ କଥା ମନେ ପଡିଲେ ଗଲା।
ନା କହିବନି।
ହୁଁ କହି